ହାଲୋ।
ହେଲୋ।
ହଁ ଏତେ ଲେଟରେ କେନ୍ତା କହୁଚ ଗୋ ଜଲଦି ଜଲଦି
ମୁଁ ରାଜା ଭାଇ କହୁଛି।
ହଁ କୁହ କଣ ଖାଇଲ ଆଜି?
ଜୋରେ ଘଡ଼ଘଡ଼ି ମାରୁଚି ଆଉ ସେଇଥିପାଇଁ ନେଟୱାର୍କ ପାଉନାଇଁ।
ହଁ ଯେ ଟିକେ କଲେ ଟିକେ ଆଉ ଟିକେ ଜୋରରେ କୁଅ।
ଜୋରେ ଘଡଘଡି ମାରୁଚି ନେଟୱାର୍କ ପାଉନି ସେଇଥିପାଇଁ ଏମତି ହଉଛି ବୋଧେ ଆଉ।
କଟି ଯାଉଛି।
ତମ ପଟୁ କଟୁଛି ମୋ ପଟ
ହଁ ବା ହଁ ମୁଁ ସବୁ କଟି ଯାଉଛି, କଣ କରିବି ମୁଁ?
ତମ ନେଟୱାର୍ ତମ ନେଟୱାର୍କ ପ୍ରୋବ୍ଲେମ୍।
ଆଉ ଆଉ ମାର୍କେଟରେ ଠିଆ ହେଇଛି ନେଟୱାର୍କ ପୁରା ଫୁଲ୍ ଅଛି।
ଆ ମୋର ବା ଚାଲୁଛି।
ତଥା ହେଁ ମୋର ବି ତ ଚାଲୁଛି ଏପଟ ସିଏ ହଉଛି ଥିଲେ ସିନା ଅଲଗା କଣ ଆଉ କଣ ପ୍ରୋବ୍ଲେମ ଅଛି କି?
ହୁଁ ଆଉ କେତେଟା ରହିଲା?
ଦିଟା ତ ହେଲା। ନା ନା ଏଇଟା ଫେର ଯୋଉ ପାଞ୍ଚଟା ହେଇଥିଲା କି ନି ବେଲା ଏ ଟା ଆଉ ଏଇଟା ଛାଡିଲେ ଆଉ ଦିଟା ରହିଲା।
ଓ ହଉ ହଉ ଆଉ ଗୋ ଗୋଟେ କମ୍ପ୍ଲିଟ କରିଦିଅ ତାପରେ
ଏଇଲେ ଗୋଟେ ଦିନ କରୁଥିଲି କିନ୍
ହଁ।
ଏଇ ଲାଗେ ତ ରିସିଭ କଲନି ତମେ।
ମୁଁ କରୁଛି ରିପ୍ ମାନେ କିଛି ରିପ୍ଲାଏ ହଉନି କିଛି କରୁନି କିଛି ଆସୁନାଇଁ
ନାଇଁ ନାଇଁ ମୁଁ ଏଇନୁ ତ ରିସିଭ୍ ରିଙ୍ଗରେ ରହିଲା ରହିଲା ତାପରେ କଟିଗଲା।
ହଁ ସେଇଟା ନେଟୱାର୍କ ପ୍ରୋବଲେମ୍ ପାଇଁ
ନା ମ ନେଟୱାର୍କ୍ ପ୍ରୋବ୍ଲେମ୍ ମୋର ଟା ନାଇଁ ତ ନେଟୱାର୍କ୍ ପ୍ରୋବ୍ଲେମ୍।
ବର୍ଷ ହଉଚି ନା ଆମ ଆଡ଼େ ସେଇଥିପାଇଁ।
ହେଁ ଆମ ଆଡେ ବି ଟିକେ ଟିକେ ପବନ ଦଉଛି ଯେ ବାକି ବ ତାକୁ ପଲାଗୁନି ସେଇୟା ଏଇ ଯୋଉ ଗୁପ୍ ଚୁପ୍ ଖାଇବାର ଲାଗି ଆ ଦେ ଲଗେଦେ ଗୁପ୍ ଚୁପ୍ ଖାଇବା କାଁ ଆସ। ହ୍ୟାଲୋ। ଗୁପ୍ ଚୁପ୍ ଖାଇବା ନା ଆସ।
ହଁ ଭଲ ଲାଗେ କୋରିଓର ପଠେଇଦିଅ ମୁଁ ଖାଇଦେବି ଆଉ।
ହଁ ହଁ। ତମ ସେଇଠି ପହଞ୍ଚିଲା ବେଳକୁ ଆଉ କିଛି ନଥିବ। ଗୁପ୍ ଚୁପ୍ ର ଅବସ୍ଥା ନ
ଆକୁଳି ଉଁ ନଥାଉ।
ଆଉ ଆ ଝାସ ଆଉ କେବେ ଦିନେ ଅଧେ ବୁଲିବା ନାଇଓ? ସେଇ ଥରେ ଖାଲି ଆଇଚ ଜେ ଆଇଚ। ଆସୁନ ଆଉ ଥରେ ବୁଲି ବୁଲେଇକି ବୁଲି ବୁଲେଇକି ତ ଯିବ ଆଁ ଆଁ। ଯାତ୍ରା ଫାତ୍ରା ହଲିଡେ ରେ ତମର ଛୁଟି ଅଛି କି ନାଇଁ ନ?
ଖାଲି
ଖାଲି ସଣ୍ଡେରେ ଛୁଟି ଆଉ ବାକି?
ନାଇଁ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।